ହାଲୋ ହାଲୋ।
ହାଲୋ ହଁ ସୁଭାଗଲା?
କଣ କରୁଚ?
ହାଲୋ।
ଉଁ କହ।
ହୁଁ କଣ କରୁଛ? କଣ କରୁଚ?
ଏଇ ଟିକେ ଅଫିସରୁ ଆସିକି ବସିଚି ଆଉ କଣ କରିବା।
ଆଉ ଏଇ ଯୋଉ ଡିସେମ୍ବର ମାସରେ ଆସିବ ନା ନାଇଁ ତମେ ଗାଁକୁ?
ଡିସେମ୍ବର ମାସରେ ହଁ ଯିବି।
ହଁ। ଉଁକ୍ଲାସମେଟ ଭୋଜି ହେକା କଣ କରିବା ନା ନାଇଁ?
ପ୍ରାୟ ସମୟଠୁ ଭୋଜି ହେବ ଏକା ଆମର ଏବେ ଦି ବର୍ଷ ହେଲା ହେଇନି।
ନାଇଁ ଆଗରୁ କେମତି କରିଥିଲା ମାନେ ଉଁ ମନେ ପଡୁଚି ନା ନାଇଁ ମାନେ ସେଇ ପୁରୁଣା ସ୍ମୃ ତି ହେକା ମନେ ପଡୁଚି ନା ନାଇଁ?
ମନେ ପଡୁଚି ସବୁ ଜିନିଷ ବୁଝାବୁଝି ହାତରୁ ପଇସା ବାଜିବ ସବୁ ଜିନିଷ
କେମିତି କଣ କଣ ପ୍ଲାନିଂ କର ଆମେ ବି ଟିକେ କରିବୁ।
ଆଚ୍ଛା ଆମ ସ୍କୁଲ ଘରେ ଆମର ରହିଚି ସବୁଠୁ ବଡ ବ୍ୟାଚ ଶହେ ଦଶଜଣ ପିଲା। ଶହେ ଦଶ ଜଣ ପିଲାଙ୍କ ପାଇଁ ଆୟୋଜନ କଲାବେଳକୁ ତାହାହେଲେ ବି ତ ଦରକାର ନା ଚାଳିଶ ପଚାଶ ହଜାର ଟଙ୍କା ଦରକାର। ମିନିମମ୍ ତ ତିରିଶ ହଜାର ଦରକାରେ। ବୁଝିପାରଚୁ ନାଇଁ। ଫାଷ୍ଟ ଗାଁ ସମସ୍ତିଙ୍କ ନମ୍ବର ଖୋଜିକି ବାହାର କରା ଏଇଟା କିଏ କିଏ କରିପାରିବେ ଜାଣିଚୁ ଗାଁରେ ସବୁ ଯୋଉ ମାନେ ରହୁଚନ୍ତି ସେଇମାନେ ହିଁ କରିପାରିବେ।
ଗାଁ ପିଲା ତ ମାନେ କିଏ ଯେନେ ଯେ ମାନ ଯୋଉମାନେ ସ୍କୁଲରେ ମୁଣ୍ଡିଟିକେ ଥିବେ ମନିଟର୍ ତ ଏ ଏମାନେ ହିଁ କେବଲ କରିପାରିବେ ଆଉ କେହି
ଏଇଟା ମୁଁ ହିଁ କରେ।
ହୁଁ।
ମୁଁ ତ ଆଉ ଆମ କ୍ଲାସର ଚାରି ପାଞ୍ଚ ଜଣ ଗାଁ ପିଲା ସବୁ ମିଶିକି କରୁ ଆଉ।
ହୁଁ। ମାନେ ସଉଦା ପତ୍ର ଗାଁରୁ କିଣ ନା ମାନେ ବାହାରୁ ଆଣି ଆଣ?
ସଉଦା ପତ୍ର ମସଲା ମସଲି ମାମୁଁଙ୍କ ଦୋକନ । ସେ ଆସିଲେ ପରିବା ପତ୍ର ପାନ ଫାନ ଭଲ ଦେବେ। ଏ ତମେ ତାଠି ସବୁ ବର୍ଷ । ଆମର ଅଧିକ କ୍ୱାଣ୍ଟିଟିରେ ଯାଏ ତ ସେଇଥିପାଇଁ।
ହୁଁ। ମାନେ ତମେ ଭୋଜି କଲେ ବଜେଟ କେତେ ରୁହେ?
ବଜେଟ ପାଖପାଖି ସେଇ ସମସ୍ତଙ୍କ ପୁଅ ଝିଅଙ୍କର ସମସ୍ତଙ୍କର ସେମ୍ ରେଟ୍। ଯୋଉମାନେ ଆଉ ଯାହା ମନ ଖୁସିରେ ଦିଅନ୍ତି ଆଉ। ଯୋଉମାନେ ଜବ୍ କରନ୍ତି ଆଉ। ଯୋଉମାନେ ସବୁ ଜବ୍ କରୁଛନ୍ତି ସେମାନେ ସବୁ ତାଙ୍କର ଦିଅନ୍ତି ଆଉ ଅଧିକ
ଆଉ ଆଉ ଯଉ ରହିଲା କଣ କହିଲ ମାନେ ମ୍ୟାନେଜମେଣ୍ଟ ମାନେ ମ୍ୟାନେଜମେଣ୍ଟ ତମେ କରିବ। ଆଉ ମାନେ ଭୋଜି ଜାଗା କୋଉଟି କେନ୍ତି କଣ ଖୋଜ? ମାନେ ଜଙ୍ଗଲ ଏରିଆ ଖୋଜ ନା ମାନେ ବୁଲ ବାହାରକୁ ଯା ଭୋଜି କରିବାକୁ?
ବାହାରକୁ ତ ଆମେ କେବେ ଯାଇନୁ। କାହିଁକି ଯେହେତୁ ପୁଅ ଝିଅ ସମସ୍ତେ ମିଶିକି କରନ୍ତି ସମସ୍ତଙ୍କ ଘରେ ରାଜି ହୁଅ ବାହାରକୁ ଯିବାର ନାହିଁ। ତ ଗାଁ ରେ ହିଁ ଆମେ କରୁ। ଗାଁ ରେ ଆଖପାଖ ଜଙ୍ଗଲରେ ଭଲ ଛାଇ ଜାଗା ଦେଖିକି ଯୋଉଠି ପାଣି ସୁବିଧା ହବ, ଖରା ଦିଏ ମାନେ ସେଇ ତା ପରେ ଯଦି କାଳବୈଶାଖୀ ଫୈଶାଖୀ ହେଲା ବଲେ। ସେଇ ଟାଇମ୍ ରେ ଯେମିତି କୋଉଠି ରହିବା ପାଇଁ ସୁବିଧା ହବ। ସେଇଭଳିଆ ପାଖାପାଖି ଜାଗା ଦେଖୁ ଆମେ ଆଉ।
ହୁଁ।
ଯୋଉଠିକି ଜିନିଷ ପତ୍ର ନେଇକି ରୋଷେଇ ବାସ କରିକି ସୁବିଧା ହବ ହବ। ସେଇ ଭଳିଆ ଜାଗା ଦେଖ୍। ଫାଷ୍ଟ ଆମେ କଣ କରିବୁ କହିଲୁ ସମସ୍ତେ ଗାଁ ହିସାବରେ ଗାଁ ୱାଇଜ୍ ଆମେ ପିଲାଙ୍କୁ ବାଛି ଦବୁ। କିଏ କିଏ ଗାଁରେ ସବୁ ରହୁଛନ୍ତି। ସେଇ ହିସାବରେ ସେମାନଙ୍କଠୁ ସେମାନଙ୍କ ଗାଁରେ ଯେତେ ଜଣ ପିଲା ତାଙ୍କ ଡିଟେଲେସ୍ ନଉ, ସେମାନେ ନମ୍ବର କଲେକ୍ଟ କରିିକି । ତାପରେ ଆମେ ପାଞ୍ଚ ଛଅ ଜଣ ସନ୍ଧ୍ୟା ବେଳେ ବସୁ, ସନ୍ଧ୍ୟା ବେଳେ ବସିକି ସମସ୍ତେ ଙ୍କୁ ନମ୍ବର ସେଣ୍ଡ କରିଦଉ। ତୁ ଏତିିକି ନମ୍ବର କଥା ହବୁ। ତୁ ଏତିକି ନମ୍ବର କଥା ହବୁ। ତୁ ଏତିକି ନମ୍ବର କଥା ହବୁ। ଦଶ ଜଣ ବସିଗଲୁ ଶହେଟା ନମ୍ବର ଆ ଦଶ ଜଣ ବସିଗଲେ ଶହେଟା ନମ୍ବର ହେଲେ ଦଶ ଦଶ ଟା ନମ୍ବର ଜଣକେ କଲ୍ କରିବୁ। ସେଇ ଭିତରୁ ସ ଯାହାର ଯେତିକି ପିଲା ଆସିବେ ବାହାରିଗଲେ ପାଖାପାଖି ଷାଠିଏ ପିଲା ସତୁୁରୀ ପିଲା ଆସନ୍ତି। ସେଇ ହିସାବରେ ଡେଟ୍ ଫିକ୍ସ ହୁଏ। ସଟର୍ ଡେ, ସଣ୍ଡେ ଦେଖିକି। ଡେଟ୍ ଫିକ୍ସ ହେଲା ପରେ ଆମେ ସେଇ ହିସାବରେ ପୁଣି କଲେକ୍ସନ କରିବା ପାଇଁ ଯାଉ ଗାଁ ୱାଇଜ୍। କିଏ ପଇସା ଦେଲା କିଏ ପଇସା ଦେଲାନି କଣ ହେଲା। ଠିକ୍ ଅଛି। କି କିଛି କିଛି ପିଲା କହିବେ ନା ଆମର ପଇସା ନାହିଁ। କିନ୍ତୁ ତାଙ୍କର କରିବାକୁ ମନ ଥିବ। ଘରେ ପଇସା ଦିଅନ୍ତିନି।
ହୁଁ।
ମାନେ କହିବୁ ଠିକ୍ ଅଛି ତୁ ଆସେ କିଛି ନାହିଁ ଦେଖିବା ଆଉ। ତା ଡାକା ଡାକି କରିକି ଆଣୁ, କିଛି ପିଲା ଆସନ୍ତିନି। ଯାହା ଘରେ ମନା କରନ୍ତି କିଛି ପିଲା ଆସନ୍ତିନି। ଫିର୍ ବି ସେମାନଙ୍କୁ ସେଇ ଦିନ ତାଙ୍କ ସାଙ୍ଗ ମାନଙ୍କ ଯୋଉମାନେ ପାଖାପାଖି ଯିଏ ଥିବ ସେମାନଙ୍କୁ ପଠେଇକି ଡାକିକି ଆଣନ୍ତି। ସେମାନେ ଆସନ୍ତି। କାହିଁକି ନା ଆମେ ଏଟା ସମସ୍ତେ ମିଶିକି କଲେ ହିଁ ଭଲ।
ତମେ ଯାଅ କିି ନାଇଁ ମାନେ ତା ମାନେ ଘର ଘର ବୁ-ବୁ-ବୁଲିକି ବୁଝେଇବା ତାଙ୍କ ବାପା ମାଆଙ୍କୁ ବୁଝେଇବା ପାଇଁ ଯାଉଚ
ବାପା ମାଆଙ୍କୁ କିଏ କାହିଁ ଯାଇକି ବୁଝିବ ମୁଁ ସମ୍ପ ଯାହା ଘରକୁ ଗଲେ ସମସ୍ତେ ହଁ କରନ୍ତି ସେମିତି କେହିଁ ମନା କରନ୍ତିନି।
ହୁଁ।
କାହିଁକି ନା ସମସ୍ତେ ଜାଣିଛନ୍ତି ନା ଆମେ କେମିତିଆ ପିଲା ଆମେ ମାନେ ଆରେଞ୍ଜମଣ୍ଟ କରୁଚୁମାନେ ଭଲରେ ଆରେଞ୍ଜମଣ୍ଟ ହୋଉଥିବ ପିଲା ଭଲରେ ଆସିବେ। ଖାଇ ପିିଇକି ଭଲ ରେ ଯିବେ ଅସୁବିଧା କିଛି ହବନି କିନ୍ତୁ ଆଜିକାଲିିକା ଯୋଉ ପିଲାମାନେ ଭୋଜି କରୁଛନ୍ତି ଆଗ ସେମାନେ ତାର ବଜେଟ ବାହାରିବ ମଦ ଆମେ କେତେ ଟଙ୍କାରେ ପିଇବୁ।
ଏଇଟା ତ ନହେଲେ ହବନି ଆଉ।
ଆମର ସେମିତି କେହି ମଦ ପିଅନ୍ତିନି। ବହୁତ କମ ପିଇବେ ଯଦି ସମସ୍ତେ ଖାଇ ପିଇ ସାରିକି ସବୁ କାମ ସରି ସାରିବ ହଣ୍ଡା ଡେକ୍ଚି ମାଜି ସାରିବ ତାପରେ ଯେତେ ପିଉଚ ପିଅ।
ମାନେ ଏଇଟା କହିଲ ମାନେ ଏ ଯେହେତୁ ଗାଁ ଗାଁ ପିଲା କିନ୍ତୁ ମଦ ପିଇବେ ମୁଁ ଜାଣିଛି। ହେଲୋ
କିନ୍ତୁ ସବୁ କାମ କରି ସାରି।
ହଁ ଝିଅ ପିଲାମାନେ ଗଲା ପରେ କିନ୍ତୁ ମଦ ପିଅନ୍ତି।
ଝିଅ ପିଲା ଗଲା ପରେ ତା ପୂର୍ବରୁ ନାହିଁ। ଆମର ସବୁ କାମ ସରି ସାରିଲା ପରେ। ଆଉ ଯୋଉ ଦେଖ ଯୋଉମାନେ ବୁଝାବୁଝି କରୁଛେ ସେମାନଙ୍କ ଭିତରେ ତ କେହି ପିଅନ୍ତିନି। ମୁଁ ଯେମିତି ମଦ ପିଣ୍ଟୁ ଆମ କ୍ଲାସର ସିଏ ବି ମଦ ପିଏନି। ଗାଁ ଆଡେ ସିଏ ବି ସେମିତି ମଦ ପିଏନି। ବାକି ଗାଁ ପିଲା କେତେ ଜଣ ଅଛନ୍ତି ମଦ ପିଅନ୍ତି। କିନ୍ତୁ କିନ୍ତୁ ସେମାନେ ସବୁ ଯାଇ ସାରିଲା ପରେ ଯୋଉମାନେ ମ୍ୟାନେଜମେଣ୍ଟରେ ଥିବେ ସେମାନେ କେହି ମଦ ପିଅନ୍ତିନି। ସବୁ କାମ ସରିଲା ପରେ ଆମ ଭିତରେ ତ କେହି ପିଅନ୍ତିନି ବାକି ଗାଁ ପିଲା ଯଉମାନେ ପିଅନ୍ତି ପିଅନ୍ତି ଆଉ।
ହୁଁ। ଆଉ ମାନେ ଭୋଜି କେତେଟାରୁ ଆରମ୍ଭ କର କେତେଟାରେ ଶେଷ ହୁଏ।
ପାଖାପାଖି ସବୁ ଜିନିଷ ପତ୍ର ଯୋଗାଡ ତ ତା ପୂର୍ବଦିନ। ଆଁ ଲିଷ୍ଟ ଦିଆହେଇଯାଇଥାଏ ଲିଷ୍ଟ ଦିଆ ହେଇଯାଇଥାଏ ସମସ୍ତଙ୍କୁ। ସକାଳୁ ଆ ହଣ୍ଡା ଡେକ୍ଚି ପାଇଁ କୋଉଠୁ କଣ ଆସିବ ସବୁ କୁହା ହେଇଯାଇଥାଏ। ଖାଲି ସକାଳୁ ଗାଡି ଗୋଟେ ବୁଝିକି ହଣ୍ଡା ଡେ କ୍ଚି ଆଣିକି ଆଠଟା ସୁଦ୍ଧା ଜାଗାରେ ପହଞ୍ଚି ଯିବାର ଅଛି। ହଣ୍ଡା ଡେକ୍ଚୀଠୁ ଆରମ୍ଭ କରିକି କାଠଫାଠ ସବୁ ନେଇକି ଆଠଟା ସୁଦ୍ଧା ଗାଁ ରେ ଜାଗା ଉପରେ ପହଞ୍ଚିିକି ତ ସିଏ ଯିଏ ଥିବେ ସିଏ ସାଢ଼େ ଆଠଟା ନଅଟା ଭିତରେ ଆସିକି ପହଞ୍ଚିଯିବେ। ତା ଭିତରେ ଆମର ଝିଅପିଲା ଆସିବା ଷ୍ଟାର୍ଟ କରନ୍ତି ଦଶଟା ପରେ ପରେ। ସେତେବେଳକୁ ସ୍ନାକ୍ସ ବଗେରା ହେଇଥାଏ ସବୁ ଶ୍ନାକ୍ସ ବଗେରା ଆସିକି ଖାଆନ୍ତି। ତାପରେ ପୁଅ ପିଲା ଆସୁ ଆସୁକା ବାରଟା ଗୋଟେ ସାଢେ ତିନିଟା ହଲି ହଲିକା କେତେ ଜଣ ଯୋଉମାନେ ଖାଲି ଦେଖ ଖେଇହବା ପାଇଁ ଆସନ୍ତି ସେମାନେ ସବୁ ଆସନ୍ତି ଲେଟ୍ କରିକି।
ଆଉ ମାନେ ଭୋଜି ଆଗରେ ଝିଅ ପିଲାମାନେ ସାହାଯ୍ୟ ସାହାଯ୍ୟ କରନ୍ତି ତମେ ବି ସାହାଯ୍ୟ କର ନା ତମେ ମାନେ କେବଳ ଏମିତି ଖାଲି ବାସ୍ ଏମିତି?
ହଁ ଝିଅ ପିଲାମାନେ ବି ସାହାଯ୍ୟ କରନ୍ତି ପୁଅ ପିଲାମାନେ କଣ ସବୁ ଆସିବେ ପରିବା ପତ୍ର କାଟା କଟି କରିବେ। ସବୁ ଅଦା ରସୁଣ ଛଡେଇବେ। ତାପରେ ତାଙ୍କର ମେନ କାମ ହେଲା ଫଟୋ ଉଠେଇବେ। ଷ୍ଟାଟସ୍ ପକେଇବେ କେମତି ଅଛୁ କଣ ଅଛୁ।
ଏଇଟା ହେଉଛି ଝିଅ ପିଲାର ପ୍ରଥମ କାମ।
ତମର ସବୁ କେମିତି ଭୋଜି ଭାତ କର?
ଆମର ଆମର ଯେବେଠୁ ଭୋଜି ହେଲାଣି ମାନେ ଆମେ ଅଷ୍ଟମ ଶ୍ରେଣୀରୁ ଭୋଜି କଲୁଣି ତ ଏବେ ଯାଏ ଆମେ ଦଶ ପିଲାଉ ସବୁବେଳେ ଯାଇ ପନିରିବା କିଣିବା ପାଇଁ। ଆଉ ରହିଲା ମସଲା ମସଲି ମସଲା ମସଲି ଆମେ ଗାଁ ର କିଣୁ ମାନେ ଏବେ ହୋଲସେଲ ର ହେଲାଣି ଗାଁରୁ ର ସେଡୁ ଆଣେ ହେରି ଆଉ ଲଲେ ମହିପୁର କେଟିଏମ ମାଡେ ଯାଉ ଲଲେ ତ ମାମୁଁର କାରାନ ତ ଧରିକି ପଳେଇଆସୁ। ଆଉ ହଣ୍ଡାହାଣ୍ଡି ଗାଁ ରରୁ ଦିଥର ଆଣିଲୁଣି ଆମେ ଜାଣିନୁ ମାନେ ସ୍କୁଲୁରୁ ବି ଦଉଛନ୍ତି ଏମିତି ସ୍କୁଲ୍ ବି ହଣ୍ଡା ହଣ୍ଡି ଦେଉ ବୋଲି ଆମେ ଦେଉଛନ୍ତି ବୋଲି ଆମେ ଜାଣିନୁ। ତ ଆମେ ଗାଁ ରୁ ଧରିକି ପଳେଇ ଆସୁ ହଣ୍ଡା ହଣ୍ଡି ସଏ ଟଙ୍କା ଦେଇକି ଧରିକି ପଳେଇଆସୁ। ଆଉ ରହିଲା ତା ଭୋଜି ଦିନ ଭୋଜି ଦିନ ଗାଡ଼ି କରିକି ଧରିକି ପଳଉ ନହେଲେ ଆମେ ଯଦି ଅଷ୍ଟମ ଶେଣୀ ଅ ଛୋଟ ପିଲା ଥିଲୁ ତ ସେତେ ଏମିତି ମମ୍ୟାଚୁଅର୍ ମାଇଣ୍ଡ ବି ନଥିଲା। ତ ନିଜେ ହାତରେ ବି ଧରିକି ପଳାଉ ଭୋଜି କରିବା ପାଇଁ ହଣ୍ଡା ହାଣ୍ଡି ଧରିକି ପଳାଉ ଝିଅ ପିଲାଙ୍କ ସାହାଯ୍ୟ ବି ଟିକେ କରନ୍ତି। ଆଉ ସାର୍ ମ୍ୟାଡ଼ାମ ରହିଲେ ଆମକୁ ଟିକେ ସାହାଯ୍ୟ କରିଦିଅନ୍ତି। ମାନେ ରୋଷେଇ ଘା କରିବାରେ ସାହାଯ୍ୟ କରିଦିଅନ୍ତି ଆଉ। ଏମିତି ଆଉ।
ଆଚ୍ଛା ହଁ ତାହଲେ ତମର ବଢିଆ ଆଉ। ଏ ତୁ ମଦ ଫଦ ପିଆ ପିଇ କରୁଛୁ ନା ନାଇଁ?
ଆଁ
ତୁ ମଦ ଫଦ ପିଆ ପିଇ କରୁଛୁ ନା ନାଇଁ?
ନାଇଁ ଆମର କ୍ଲାସମେଟ ଭୋଜି ହେଲାଣି ଏବେ ଏତେ ଏଇଠି ଉମ ଅଷ୍ଟମ ଶ୍ରେଣୀରୁ ଏଠି ପ୍ଲସ୍ ଟୁ ସେକେଣ୍ଡୟର ହେଲାଣି, ଏବେ ମଦ ମାନେ ମଦ ତ ପିଆ ପିଇ ନାହିଁ କିନ୍ତୁ ଏଇ ବର୍ଷ କିନ୍ତୁ ମଦ ପିଇ ଦେଇଛନ୍ତି ମାନେ ଦିଟା ପିଲା ଆସିଥିଲେ ତାଙ୍କ ମଦ ପିଇଥିଲେ କିନ୍ତୁ ତାଙ୍କେ ଝିଅ ପିଲା ସବୁ ଗଲା ପରେ ପିଇଛନ୍ତି। ତାଙ୍କେ ମାନେ କାମ ବି କରୁଛନ୍ତି ତାଙ୍କେ ବି ଅଧିକ ଡୋନେସନ କରିଥିଲେ ଆମ ଭୋଜିକୁୁ ବି।
ହୁଁ।
ଆଉ
ଆଉ କେମିତି କଣ ଆଇଟମ କଣ କଣ ସବୁ ହୁଏ?
ଆଇଟମ୍ ବେଲେ ବୋ ମାନେ ହେଇ ସମୟରେ ଫୁଲ କୋବି ତ ଶସ୍ତା ଥାଏ ଶୀ-ଶୀତ ଦିନେ, ଫୁଲ କୋବି ଶସ୍ତା ରୁହେ ତ ଫୁଲ କୋବି ଉମ କଣ କି ସେଇଟା କଣ କହୁଛନ୍ତି ଚିଲି କୋବି। ଆଉ ଚିକେନ୍, ଭାତ ଆଉ ଏମିତି କରୁ ଆଉ।
କେତେ ଟଙ୍କା ଲେଖା କଣ ପକାଅ ଚାନ୍ଦା, ଜଣକା? ପୁଅ ଝିଅ ସମାନ ପକା ନା ଖାଲି ପୁଅ ପିଲା ଦିଅନ୍ତି ଝିଅ ପିଲା ଦିଅନ୍ତିନି।
ନାଇଁ ଅଷ୍ଟମ ଶ୍ରେଣୀ ଆସିକି ଆମେ ଯେତେ ବସିକି ଭୋଜି କରୁଥିଲୁ, ଫାଷ୍ଟ ଟାଇମ୍ ଭୋଜି କରୁଥିଲୁ। ପୁଅ ପିଲା ଦେଇଥିଲେ ଶହେ ଟଙ୍କା ଝିଅ ପିଲା ଦେଇଥିଲେ ଅଶୀ ଟଙ୍କା କିନ୍ତୁ ଅଷ୍ଟମ ଶ୍ରେଣୀ ପରେ ଆମେ ପିଲା ଆ ଆମ ପୁଅପିଲାମାନେ ପାଟିକଲେ କହିଲେ ଝିଅ ପିଲା ତ ଖାଇବେ ପୁଅ ପିଲା ବି ଖାଇବେ ତ ଝିଅ ପିଲା କଣ ପାଇଁ ଅଶୀ ଟଙ୍କା ଦେବେ ପୁଅ ପିଲା କଣ ପାଇଁ ଅଶ ଶହେ ଦେବେ ତ ତା ପରଠୁ ଆମେ ସ ସମସ୍ତେ ପୁଅ ଯେତିକି ଦେବେ ଝିଅ ବି ସେତିକି ଦେବେ। ଏଇ ବର୍ଷ ଯୋଉ ଭୋଜି କରିଥିଲୁ ପକେଇଥିଲୁ ଶହେ ପଚାଶ ଟଙ୍କା ଲେଖା ପକେଇଥିଲୁ।
ହୁଁ କେତେଟା ଆଇଟମ୍ କ୍ଷୀରି ହକା କର ନା ନାଇଁ? କ୍ଷୀରି ଓ କରନା ନାଇଁ?
ମାନେ?
କ୍ଷୀରି କ୍ଷୀରି କର ନା ନାଇଁ? ଝିଅ ପିଲା ମାନଙ୍କର ଡିମାଣ୍ଡ ଝିଅ ପିଲାମାନଙ୍କର ବେଶୀ ଡିମାଣ୍ଡ ନା ଆମର ପଇସା ଦଉଥିବା ନା।
ନାଇଁ କ୍ଷୀରି ପାଇଁ ଭାଇ ପଇସା ନାଇଁ ଏତେ ପଇସା ମାନେ ଏବେ ତ ଦେଖୁଛ ପନିପରିବା ରେଟ ଆଉ ମସଲା ମସଲି ରେଟ୍ କେତେ ହେଲାଣି। ଆଉ କ୍ଷୀରି ଦେଲେ ଆଉ କଣ ନିଜ ବନ୍ଧା ପକେଇକି ଦବୁ କି ତାଙ୍କୁ?
ପଇସା ସେତିକି ପକେଇବ ଶହେ ଟଙ୍କା ଭଳିଆ ଦେଢଶହ ଟଙ୍କା ଜାଗାରେ ଦୁଇଶହ ଟଙ୍କା ପକେଇବ।
ଘରେ ତ ଏତିକି ଦବା ପାଇଁ ମନା କରୁଛନ୍ତି ପୁଣି ତାଙ୍କ ଘରେ ମନା କରୁଛନ୍ତି ଆମେ ଯାଇକି ବାଇକ୍ ରେ ଯାଇକି ବୁଝେଇ ବୁଝେଇ ଆସୁଛୁ ପଇସା ଧରିକି ଆସୁଛୁ। ଏଇଥିରେ ପୁଣି କ୍ଷୀରି କରିବୁ ନା ଆଉ କଣ କରିବୁ।
ଆମର ପା ଝିଅ ପିଲାମାନଙ୍କର କମ୍ପ୍ଲେନ୍ ଖିରି ହବ। ଭାଇ ହଁ କ୍ଷୀରି ହବ ଯେ ପଚାଶ ତା ପାଖେ ଅଧିକ ପଡିବ ହଁ ପଇସା ପଡିବ ତମେ ବି ଦବ ଆମେ ବି ଦବୁ। କିନ୍ତୁ କ୍ଷୀରି କମ୍ପଲସରି ହବ, ଆମର କମ୍ପଲସରି ତ କ୍ଷୀରି।
ଆମର ନାଇଁରେ।
ହଉ ଆଉ ହଉ ନେ ଟାଇମ୍ କେତେବେଳେ ଭୋଜି ହେଲେ ତୋତେ ଡାକିବି ଆମର ଆସିକି ଦେଖିବୁ କେମିତି ହଉଛି ଆଉ।
ହଁ ରଖୁଛି।
ହଁ।